ହ୍ୟାଲୋ ହଁ କଣ କରୁଛୁ? ମୁଁ ଏଇଠି ମୁଁ ବି ସେଇ ଗରମ ହଉଛି ଏଇ ବାରିଆଡେ ବୁଲୁଚି ଆଉ।
ପବନରେ
ହଁ।
ପବନ ଦଉଚି ନା।
ହଁ ଦଉଛି ତୁ କଣ କରୁଛୁ?
ମୁଁ ଏଇଠି ତ ଘରେ ବସିଛି ଆଉ। ଆରେ ତ ପବନ ଦଉନି କିଛି ନାହିଁ ଏଇଥି ଫାନ ତଳେ ବସୁଛି ଗରମ ହଉଛି ଭଲ ଲାଗୁନି ଦେହଟା ଏମତି ଗରମ କୁ ଆଉ ଏଇଠି ଏମିତି ବୁଲୁଚି ବସ୍ ତୁଝି ଏମିତି ହଉଚି ଆଉ ବାହାରକୁ ତ ଯାଇ ହବନି।
ହଁ ଆ ଏପାଳି ଖୁଦରୁକୁୁଣିକି ଆସିୁଛି ନା ନା ଏ ବର୍ଷ
ହଁ ଖୁଦରୁକୁଣିକି ଚେଷ୍ଟା କରୁଚି ତଥାପି ଦେଖିବା ଆଉ।
ହଁ ହସିବୁ ହେଲା। ଭଲ ମଜା ହବ ଫୁଲ ତୋଳି ଯିବା ସାଙ୍ଗ ହେଇକି।
ପୁରୁଣା ଦିନ ପରିକା ଆଉ ଇଏ କରିବା ଆଉ ଦେଖିବା ଚେଷ୍ଟା କରିବି ଯିବା ଆଉ।
ତର ମନେ ଅଛି ନା ନାଇଁ ଆମେ ପିଲାଦିନେ କେମ ଯାଉଥିଲେ ଫୁଲ ତୋଳି ୟା ବାଡିରୁ ତା ବାଡିକୁ।
ହଁ ପିଲାଦିନ କେତେ ଭଲ ଥିଲା କେ ଏତେ ଖୁଦରୁକୁଣି ଆସିଲା ମାନେ, ଆଗୁଆ ପନ୍ଦର ଦିନ ଆଗରୁ କେତେ ମଜା, କେତେ ତେ ମନ ଖୁସି ନା ଉଷା ଆସିଲା, ଉଷା ଆସିଲା ପୁଣି ଆଗ ଆ ଭବନବଷାରେ ଏଟା କରିବା ସେଟା କରିବା ଏଠୁ ଫୁଲ ଆଣିବା ସେଠୁ ଆଣିବା ଏଠୁ ଠା ଆଣିବା, ଏମିତି ପୂଜା କରିବା। ଏଇଠି ସବୁ ଆଉ ଆଉ
ସେ ଭଲ ଲାଗେ ଗୋଟା କଲେ ଯୋଉ ସଜ ହବା ଅଳତା ଲଗେଇବୁ ତା ପୂର୍ବ ଦିନ ରାତିରେ ହେ ମେହେନ୍ଦୀ।
ହଁ। ଆ ସେ ଦିନ କଆଡେ ଗଲା ବାହାଘର ପରେ ସବୁ ଇ ଏପଟ ସେପଟ ଗାଁ ରରୁ ଗଲେ ଥରେ ସରିଲା। ଏଇନା ଛୋଟ ଛୋଟ ପିଲା ସେମାନେ ସବୁ ସାଜସଜା। ସେ କରିଛନ୍ତି ସେପଟ ଚେଷ୍ଟା କରିବା ସମସ୍ତେ ଯିବା ଗାଁକୁ ଟିକେ ସେଇ ପୂର୍ବ ଭଳିଆ। ଖୁସି ମଜା କରିବା। ଆଉ ତୁ ଆସିବୁ ନା?
ହଁ ଯିବି। ମୁଁ ତ ଏବେଠୁ କହିସାରିଲିଣି ଯିବି ବୋଲି ଆଉ।
ହଁ ହଁ ଚେଷ୍ଟା କରିବୁ ଆସିବା ନା ଭଲ ମନ୍ଦ ଇଲେ ଯାହା ବି ହେଲେ ବର୍ଷକୁ ଥରେ ତାଙ୍କ ସାଥି ଏକାଠି ହେଇକି ଟିକେ ବୁଲାଚାଲା କଲେ ହଁ ଟିକେ ଖୁସି ମଜା ସେ ପୁରୁଣା ଦିନକୁ ପୁଣି ଯିଇବାକୁ ଇଚ୍ଛା ପୁରୁଣା ଦିନ ସେଦିନ ଟିକେ ଭଲ ଲାଗିବ ଆଉ। କଣ ଖାଇଥିଲୁ ସନ୍ଧ୍ୟା ଆଳୁ?
ମୁଁ ଏଇ ଚୂଡା ଟିକେ ଖାଇଥିଲି ଆଉ ପେଟ ଟିକେ ଭଲ ଲାଗୁନି ସେ ଏ ଗରମକୁ ପେଟ ଖରାପ ହେଇଥିଲା
ପେଟ ଖରାପ ଆଜି କଣ ଏପଟ ସେପଟ ଖାଇ ଦେଇେଇଥିଲୁ କି?
ହଁ ଏଇ ସକାଳୁ ଟିକେ ଉଠି ଯାଇଥିଲି ଯେ ପିଲା ଆଗରୁ ସ୍କୁଲ ଛୁଟି ଥିଲା ଏଇ ବିଦ୍ୟାଳୟ ଛୁଟି ଥିଲା ଯେ ସେତେବେଳେ ପିଲା ଯା ଆସନ୍ତି ଟିକେ ଏଇ ପାଠ ପଢୁଛି ଛୁଆଙ୍କୁ ଟିକେ ଆଉ ଘରେ ରହିକି ଆଉ
ଟାଇମ ପାସ୍ ହେଇଯାଉଛି ଆଉ।
ହଁ ସକାଳୁ ଆସନ୍ତି ବସନ୍ତି। ବସିକି ଏମିତି ଯାଆନ୍ତି ଘାଣ୍ଟି ଦି ଘଣ୍ଟା ପଢାଏ ଆଉ।
ହଁ ସମୟ ବି ବିତିଯିବ ଛୁଆଙ୍କ ସହିତ ତାପରେ ବି ନିଜର ପାଠ ଟା ବି ଏଇ ଚାଲୁ ହବ ଜିନିଷ ଟା ଭଲ ଲାଗିବ ଭଲ ଛୁଆଙ୍କୁ ପାଠ ପାଠ ପଢେଇଲେ ଭଲ କେତେ ଜଣ ଛୁଆ ପାଠ ପଢଉଚୁ?
ହୁଁ ସେଇ ଦଶ ଜଣ ଆଉ। ଗାଁ ପିଲା ସାଇ ପଡିଶା ଭାଉଜର ଛୁଆ ରା।
ହଁ ହଉ ନିଜ ଛୁଆ ନିଜର ତ ପାଠ ଟା ହବ ନା ନିଜ ପାଠ ଟା ଭୁଲି ଯିବା ଇଏ କରିବା ଚାଲୁ ଭଲ ନା ଭଲ କଥା କିଛି ନା କିଛି କାମ କରିବା କଥା ସବୁବେଳେ। କିଛି ନା କିଛି ସବୁବେଳେ ବସିକି ଇଏ କଲେ କଣ ଅଛି ସବୁବେଳେ କିଛି ନା କିଛି ଫୁର୍ତ୍ତି ରଖିବା କଥା। ଆଉ କ ରାତି ପାଇଁ କଣ ରୋଷେଇବାସ?
ଆଜି କଣ କହିଲୁ
ରାତି ପାଇଁ କଣ ରୋଷେଇ ହୋଉଚି?
ରାତିରେ ରୋଷେଇ ଏଇ ରୁଟି ଆଳୁ ଭଜା। ଆଉ ପୋଟଳ ଆଳୁ କଷା ତରକାରୀ
ତୁ କରୁଛୁ
ହଁ କରୁଛି ଆଉ ଏବେ ବା କରିକି ଆସିଲି।
ହଁହ ରୋଷେଇ ସରିଲାଣି ତାହେଲେ
ହଁ
ହଁ ତମର ତାହଲେ ଶୀଘ୍ର ଶୀଘ୍ର ଖାଇଦଉଛ ବୋଧେ ଆଉ।
ଆମର ସେଇ ସାଢେ ନଅଟା ଭିତରେ ଖିଆପିଆ ସବୁ ସରିଯିବ।
ଆମର ଗାଁ ରେ ଥିଲାବେଳେ ଶୀଘ୍ର ଶୀଘ୍ର ଖାଇକି ନଅଟା ପୂର୍ବରୁ ଖାଇ ଦିଅନ୍ତି ନଅଟା ସୁଦ୍ଧା ଶୋଇପଡ଼ିବେ ରାତିରୁ ରାତିକୁରୁ ଶୀଘ୍ର ଉଠନ୍ତି ଶୀଘ୍ର ଶୋଇଲେ ଶୀଘ୍ର କିନ୍ତୁ ଏଠି ପୁରା ଡେରି ହେଉଛି ଖାଇବା ଡେ ଶେଣୁକରି ଶୀଘ୍ର ରୁଟି ଭଜା ଶୀଘ୍ର କରିଦେଲେ ଖରାପ ହେଇଯିବ ଶୀତଳ ହେଇଯିବ ଇଏ ହେଇଯିବ ଏ ଯୋଉଠି ଡେରିରେ ହେବାକୁ ପଡୁଛି ଆଉ କିନ୍ତୁ ଗାଁ ରେ ଭଲ ଥିଲା ଗାଁ ରେ ଶୀଘ୍ର ଶୀଘ୍ର ରୋଷେଇ କରିଦିଅ ଶୀଘ୍ର ଶୀଘ୍ର କାମ ସାରିକି ଖାଇ ପି ଦିଅ ସେଇପଡ ପୁଣି ରାତି ଚାରି ରୁ ଉଠ ପୁଣି ସାଙ୍ଗସାଥି ଟିକେ ସଖାଳୁଆ ଚାଲି ଚାଲ। ସକାଳୁଆ ଚାଲିକି ଦେହ ସୁସ୍ଥ ରହିବ ନା ସକାଳୁଆ ଟିକେ ଚାଲିବ ଆ ଠିବ ଫୁଲ ଫୁଲି ତୋଳିବ ଅ ଠା ଠାକୁର ପୂଜା ମନ୍ଦିର ଯାଅ ଗ ଗାଁ ପୋଖରୀ ନଦୀକି ଗା ଧେଇ ଯାଅ ସାଙ୍ଗସାଥୀ ସାଙ୍ଗ ତ ମେଏନେ ଆଉ ଏମିତରେ କାମ ଅ ସା ଇଏ ହେଇଯାଏ ଆଉ ଏଠି ଇଏ ପରେ ଆଉ ହଉନି ଏଠି ଘରେ ଗାଧା ଆଉ ଫୁଲ ତ ତୋଳିକି ଆଣିକି ଦେବେ ତମେ ଠାକୁର ପୂଜା କରିବ ଏଠିକାର କାମ ସବୁ ଏଫ ମାନେ ସେଠିକାର କାମ ଏଠିକାର କାମ ସବୁ ଏପଟ ସେପଟ। ଆଉ ତେଣୁକରି ଟିକେ ଟାଇମ୍ ବଳୁଛି ଏଠି ଆଉ ସେଠି ସମୟ ପାଏନି ଏଠି କିନ୍ତୁ ଟାଇମ ବଳୁଚି ଆଉ।
ଆମର ତ ବାରିରେ ଫୁଲ ଗଛ। ଆଉ ଆଣିବୁ କଣ ନିଜେ ଗାଧା ଆଗ ଯାଇକି ସକାଳୁ ଉଠିକି ତୋଳିଦଉ ଆଉ। ସାଇରେ ଆସିକି ନେଇଯାଆନ୍ତି ଫୁଲ ହଁ ଆଗ ଟିକେ ନଗେଇଚୁ ମାନେ ନିଜ ଠାକୁର ପୂଜା ପାଇଁ ରଖିବୁ ନା ନାଇଁ। ଅନ୍ୟ ବି ନେଲେ ଭଲ ହଁ।
ସଖା ନାଇଁ ନିଅନ୍ତୁ ଭଲ କିଛି ନାଇଁ କିନ୍ତୁ ସକାଳୁ ଆମ ପୂଜା ପାଇଁ ଯେତିକି ଦରକାର ଆମେ ଆଣିଲେ ଆରି ବାକି ଛାଡିଦେଲେ ଗଛରେ ଅନ୍ୟମାନେ ତାଙ୍କର ଆସି ନେଲେ ସମସ୍ତେ ପୂଜା କରିବେ। ଗଛ ତ ଫୁଲ ଫୁ ଦେଇଚି ନା ଭଗବାନଙ୍କ ପାଇଁ।
ହଁ ଆଉ ସେ ଫୁଲ ଯଦି ଠାକୁରଙ୍କ କତିରେ ଲ ନ ଲାଗିବ ସେ ଫୁଲର କଣ ମୁଲ୍ୟ।
ହଁ ସକାଳୁ ସବୁ କଣ କଣ କାମ କରିଚ ଆଜି ଦିନ ସାରା କେମିତି କଟିଚି ତମର।
ସଖାଳୁ ଏମିତି ଉଠିଲି ତାପରେ ଏ ଯଉ ସକାଳୁ ଉଠିକି ଦାନ୍ତ ଘଷିଲି ତା ପରେ ଟିକେ ଜଳଖିଆ କଲି। ତାପରେ ଏଇ ଛୁଆ ଦି ଚାରଟା ଆମ ଗାଁରୁ କହୁନଥିଲି ଆସିଛନ୍ତି ବୋଲି ପିଲା ଏଇ ଘର ପାଖରୁ ଭାଉଜ ହର ପୁଅ ଉରା। ପୁଅ ଝିଅ ଏମିତି ଆଉଚନ୍ତି ଆଉ ଟିକେ ପାଠ ପଢେଇଲି ସେ ତାଙ୍କର ଗଲେ। ଆଉ ତାପରେ ଏମିତି ଆଉ ତାପରେ ଗାଧା ଫାଦା କରିକି ଠାକୁର ପୂଜା କରିକି ଖାଇ ଖାଇକିନା ଶୋଇଥିଲି ଆଉ ଖରା ତ ଯଉ ହଉଚି। ବାହାରକୁ ଜମା ବାହାରି ହଉନି।
ହୁଁ ଏପଟେ ବହୁତୁ ଖରା।
ହଁ ତାପରେ ଦିନରେ ଖାଇକି ହି ଶୋଇଥିଲୁ ଖାଇଥିଲି ଦିନରେ ଆଜି ଜି କଣ କହିଲୁ ଭାତ ଆଉ ସୋୟାବଡ଼ି ତରକାରୀ। ଆଉ ଶାଗ ଭଜା ଯଉ ବାରି ଶାଗ। ପିଲାଦିନେ ଖାଉଥିଲେ ମନେ ଅଛି ନା ନାହିଁ ତୋର ହଁ। ହଁ ସେଇ ବାରି ସାଙ୍ଗ ଶାଗ ଖାଇଥିଲୁ ଶାଗ ଭଜା। ଆଉ ପୋଡା ଆଉ ପୋଡା ମାନେ ଆଳୁ ପୋଡା ହଁ।
ବାଇଗଣ ଟମାଟୋ ଭେଣ୍ଡି ସେ ଛୋଟବେଳେସ ବେଳୁଆ ପଖାଳ ହାତକୁ ସେସବୁ ଆଳୁ ବାଇଗଣ ଟମାଟୋ ଦଳା ଦୁଳି। ସେ ଗୋଟେ ଅଲଗା ପ୍ରକାର ମଜା ଥିଲା ସାଙ୍ଗସାଥି ସବୁ ଏକାଠି ହେଇ ବସିବା ଶୀତ ଦିନେ ଆସିଲେ ଖଳା ହେଇଥିବ ଧାନ ପାଇଁ। ବେଙ୍ଗେଳା ପାଇଁ ଖଳା ହୁଏ ଜାଣିଚନ୍ତି ନା ନାଇଁ?
ସେଇ ଖରାରେ ବସିକି ହଁ ସେଇ ଖରାରେ ବସିକି ଖାଇବାକୁ ବେଶୀ ମଜା ଲାଗେ ନା?
ହଁ ସାଙ୍ଗ ପଖାଳ ପୋଡାପୋଡି ସବୁ ସାଙ୍ଗସାଥି ବସ ବଡି ଫଡି ସବୁ ଚକଡି ଚୁକୁଡାକି ସେଇ ଶୁକୁଆ ବାରି ଦେଖିକି ଶୁଖୁ ସୁଖୁଆ ଆଇ ସେ ସେଦିନ ତାପରେସେ ସେ ଶାଗ କହିଲୁ ଯେ ଆଗ କାଳ ଯେମିତିସା ଶାଗ ପୁରା ତା ଦେଶୀ ଶାଗ ମିଳୁଥିଲା ସାର ପଡୁନଥିଲା କିଛି ନାହିଁ ବାଡିରେ ସମସ୍ତେ କରୁ ଥିଲେ ଗଛ ଲଗଉଥିଲେ ତୋଳୁଥିଲେ ସାଙ୍ଗେ ସାଙ୍ଗେ ଭାଜୁଥିଲେ ସାଙ୍ଗ ସାଙ୍ଗେ ଆଣି ଖାଉଥିଲେ ଗୋଟେ ଇଏ ଥିଲା ଆଜିିକାଲି ଶାଗ ତ ପୁରା କିଣିକି ଆଣୁଛନ୍ତି ଏମିତି କି ବାଡ଼ି ବଗିଚାରେ ଆଉ ବେଶୀ କରୁନାହାନ୍ତି। ସମସ୍ତେ କାମ ବ୍ୟସ୍ତ ଆଉ ସେ ଶାଗର ସ୍ୱାଦ ଏ ଶାଗର ସ୍ୱାଦ ଆଉ ମିଳୁନି ଆଉ।
ହଁ ଏବେ ତ ବିଲରେ ଆଗରୁ ଆଳୁ ବିଲରେ ଶାଗ କରାଯାଏ ଆଉ ଏ ଏବେ ତ ଘରେ କରୁଛନ୍ତି ଆଉ ଏତେ ବିଲ ଆଉ କରୁଛନ୍ତି କି ଗାଁରେ
ହଁ ଛୋଟବେଳେ ଆମ ମୋର ମାନେ ଅଛି ଆମର ନଦୀ କୁଳିଆ ଗାଁ ନା ଆଳୁ କରନ୍ତି ଘରେ ସବୁ ଯାଆନ୍ତି ସେପଟୁ ଶାଗ ଆଣିବା ପାଇଁ ଶାଗ ଆଣିକି ମାନେ ଆଳୁ ବିଲ ଶାଗ ତାର ଅଲଗା ଗୋଟେ ସ୍ଵାଦ ଥାଏ ଆଳୁ ବିଲ ଶାଗ ଆସିବ ମାନେ ସମସ୍ତେ ଖୁସି ହେଇ ସେ କହିବ ମତେ ଦିଅ ସେ କହିବ ମତେ ଦିଅ ଏମତି ସବୁ ସମସ୍ତେ ଖୁସି ହେଇକି ନେଇଯାଆନ୍ତି ଏମ ରେ ଆଉ ଆଉ ଆଜିକାଲି ତ ଆଳୁ ବିଲରେ ଶାଗ ପକଉନାହାନ୍ତି ଆଳୁ ହିଁ ଚାଷ କରୁନାହାନ୍ତି ଲୋ ଲୋକ ତ ଚାଷ ଛାଡ଼ିଦେଲେଣି ଆଉ। କାଇଁ ଯାହାବି ଚାଷ ହେଲେ ଖାଲି ସାର ପକେଇ ଦଉଛନ୍ତି। ସରିଗଲା ସେ ସ୍ଵାଦ ବି ନାହିଁ ଆଉ
କହନାଲେ ଏ ଗାଁ ଆଉ ଗାଁ ଭଳିଆ ହେଇ ନାହିଁ। ହଁ ଆମର ଲଗେଇଛୁ ମୁଁ ବା ନିଜେ କରିଛି ଲୋ ଚାଷ।
ଆଉ ଶାଗ ଲଗେଇଛୁ କଣ କଣ ଲଗେଇଛୁ ବାଡିରେ
ହଁ ଜୀବନରେ କିଛି କିଛି ଭଲ କାମ କରିବା କଥା ଆଉ ଘର ପାଇଁ ଯଦି ମାନେ ଆମ ଘରର ମାନେ ଘରର ସଦସ୍ୟ ଯଦି ଖାଇବେ ଘର ଲୋକ ଯଦି ଖାଇବାଠୁ ବଡ କଥା ଆଉ କଣ
ହଁ
ହଁ କରିଛି ଆଉ ସେମିତି ହଉଛି କି ଆମ ଘର ଜଣେ ମାଇଁ ଘର ସିଏ ବି ନିଅନ୍ତି ସକାଳେ ତାଙ୍କୁ ଦିଏ ମୁଁ କହେ ତମେ ଦିଟା ଶାଗ ନେଇଯା ଭାଜିକି ଖାଇବ। ସିଏ ବି ନିଅନ୍ତି ଆମେ ବି ଏମିତି ଆଣୁ ଆଉ।
ହଁ ବାଡିରେ କଣ କଣ ଲଗେଇଚ?
ଆମର ଭେଣ୍ଡି ଆଉ କଣ ଜହ୍ନି ଆଉ କୋଷଳା ଶାଗ ନେଉଟିଆ ଶାଗ ଆଉ ଖଡା ଶାଗ ଆଉ ଆଉ ଏବେ ତ ବୋଇତାଳୁ ବର୍ଷା ଦିନେ ଲଗା ହେଇଛି ଆଉ ମାନେ ଝଟା ଜାତୀୟ ଜିନିଷ ଆଉ।
ହଁ ଫଳିଲାଣି ବଇତାଳୁ
ନାଇଁ ବୋଇତ ଏ ବର୍ଷା ଫର୍ଷା ହୋଉନି ହେଇନି ଆଉ। ଏବେ ଭେଣ୍ଡି ଫୁଲ ହେଲାଣି। ଖରା ଦିନ ଲଗେଇ ଦେଇଥିଲିତ ହଁ ହଁ
ଆଗୁଆ ଫଳିଯିବ ତାପରେ ଏ ଭେ ଟା ସରିଆସିଲାବେଳକୁ ଆଉ ନୂଆ ଭେଣ୍ଡି ଲଗେଇ ଦଉଛେ ସେ ପୁଣି ବର୍ଷା ଠିକ ବର୍ଷା ଦିନିଆ ପରିବା ରେ ହେଲା ବଳଳେ ସେ ପୁଣି ପଳିବ ହଁ।
ତୁ ଏଇଥର ଗାଁ କୁ ଆସେ ହଁ ତୁ ଏଇଥର ଗାଁ କୁ ଆସେ ମୁଁ ଆମ ବାଡି ପରିବା ଦେବି ଆଉ ଖାଇବୁ ଆଉ, ନହେଲେ ଆମ ଘରକୁ ତ ଆସିବୁ ଆଉ ମୁଁ ଭା ଜିଦେବି ଖାଇବା ଆଉ।
ଚେଷ୍ଟା କରିବି ଆଉ ଗାଁକୁ ଗଲେ ନିଶ୍ଚିନ୍ତ ଯିବାକୁ ଆଉ। ବହୁତ ଦିନ ହେଲା ତ ଦେଖିନି ନା। ହଁ ବହୁତ ଦିନ ହେଲା ତତେ ଦେଖିନି ନା। ନିଶ୍ଚିନ୍ତ ଆଉ ତୁ ବି ଚେଷ୍ଟା କରିବୁ ଟିକେ ଆସିବା ପାଇଁ ହଁ।
ହଁ ମୁଁ ତ କହିସାରିଛି କେବେଠୁ।
ହୁ ହଁ। ଗାଁ ର ସେ ମଜା ଗାଁ ର ଆନନ୍ଦ ଗାଁ ର ସାଙ୍ଗସାଥି ସବୁ ଦୂର ଗାଁ ରୁ ଦୂରକୁ ଗଲେ ସବୁ ମନେ ପଡୁଛି ସବୁ ଜଣା ପଡୁଛି। ଓ ହୋ!
ତୁ ଆସିବୁ କିନ୍ତୁ ଏ ବର୍ଷ ହେଲା ମୁଁ ତୋ ଅପେକ୍ଷାରେ ଅଛି।
ହ ହଁ ଯିବି ନିଶ୍ଚିନ୍ତ ଚେଷ୍ଟା ଜର ପୁରା ଚେଷ୍ଟା ଜାରି ରଖିଲି ଆଉ।
ହଁ ହଉ ଯା କଣ କରୁଚୁ। ହଁ ଆଉ ଯା କଣ କରୁଛୁ କର ଆଉ ଖାଇ ପିଇକି ଯାଆ ରେଷ୍ଟ୍ ଶୋଇବୁ ଆଉ।
ହଁ ହଉ।
ହଉ ରଖୁଛି ଆଁ।